ହ୍ୟାଲୋ।
ହ୍ୟାଲୋ। ହଁ, ଜୟ ଜଗନ୍ନାଥ।
ଜୟ ଜଗନ୍
ଆ ମୁଁ, ମୋ ଭଏସ ଶୁଭୁଛି?
ହୁଁ, ଆଜ୍ଞା। ମୋ ଭଏସ?
ହଁ, ଆପଣଙ୍କ ଭଏସ୍ ବି ବହୁତ କ୍ଲିୟର ଶୁଭୁଚି।
ଆଚ୍ଛା। ଆଉ କୁହନ୍ତୁ କଣ କରୁଛନ୍ତି କଣ ନାହିଁ କୁହନ୍ତୁ?
ଅ ମୁଁ ତ ବସିକି ଏବେ ମୋର କିଛି ମାନେ ଲେଖା ଲେଖି କାମ ଥିଲା। ତ ମୁଁ ସେଇ ଲେଖା ଲେଖି କାମଟି ପଢୁଥିଲି।
ହୁଁ, ଆ ସେ କୋଇଲା ଖାଣୀରେ କାମ କରୁଛନ୍ତି।
ଅ କିଛି ଗୋଟେ ମାନେ ମୋ ଭାଇର ଗୋଟେ ସ୍କୁଲ କାମ ଥିଲା। ତ ସିଏ ମାନେ ମତେ ଲେଖ ଲେଖିବାକୁ ଦେଇଥିଲେ। ତ ସେଇଆକୁ ମୁଁ ଲେଖୁଥିଲି ବସିକି।
ଆଚ୍ଛା, ଆଚ୍ଛା।
ହଁ, ଆଉ ଆପଣ କଣ କରୁଛନ୍ତି?
ମୋ ଦେହକୁ ଭଲ ନାହିଁ ବୋଲି ମୁଁ ଶୋଇଥିଲି ବେଡ ଉପରେ, ମୁଁ ଆଉ କିଛି କରୁନି।
ଆଚ୍ଛା, ତ ଆପଣ ଶୋଇଛନ୍ତି ନାଇଁ କି?
ଆଜ୍ଞା।
ଦେହ କେମିତି ଅଛି?
ଦେହ ଟିକେ ଖରାପ ଅଛି ଟିକେ ଏବେ ଆଉ।
ହଁ, ତ ପାଗ ବଦଳିକି ଏବେ ଆଜିିକାଲି ବର୍ଷା ବହୁତ ହଉଚି। ତ ସେ ସେଥିପାଇଁ ବୋଧେ ଦେହ ଟିକେ ଭଲ ନଥିବ।
ନା ସେଇପାଇଁ ନୁହଁ, ମୋ ଦେହ ଆଗରୁ ବି ଖରାପ ଥିଲା। ଦି, ତିନି, ଚାରି ପାଞ୍ଚ ମାସ ପରିକା ବି ଖରାପ ରହିଥିଲା। ତ ଚୁ ଯାହା ଆଗରୁ ହଉଥିଲା, ଟିକେ ଏବେ ଟିକେ ଅଧିକ ବୁଲା ବୁଲି ହେଇକି ବାହାରୁଛି ଆଉ।
ଆଚ୍ଛା, ତ କଣ ରୋଗ ହେଇଛି, ମୁଁ ଜାଣିପାରିବି କି?
କହୁଚନ୍ତି ତ, ମୁଁ ନିଯେ କିନ୍ତୁ ସିଓର ନୁହେଁ ଯାହାହେଇଚି ଯାହାହେଇଚି, ଭଗବାନ ଜାଣି ଥିବେ କଣ ହେଇଛି କଣ ନାଇଁ ଆଉ।
ଆଚ୍ଛା, ଏମିତିଆ କଥା ତାହାଲେ।
ଆଜ୍ଞା।
ଆଉ ଘରେ ସମସ୍ତେ କେମିତି ଅଛନ୍ତି?
ଘରେ ସମସ୍ତେ ଭଲ ଅଛନ୍ତି। ଘର ଲୋକଙ୍କୁ କଣ ହବ?
ହଁ, ଭଲ ତ ଥିବେ, କିନ୍ତୁ ପଚାରିଦେଲେ ଭଲ ଆଉ ସମସ୍ତେ ଭଲରେ ଅଛନ୍ତି କି ନାଇଁ?
ହୁଁ ହୁଁ ଠିକ୍ କହିଲୁ।
ହଁ ଆଉ ଆପଣ କଣ କରନ୍ତି।
ଉଁ ହୁଁଁ ମୁଁ ତ ମାନେ କଣ କରନ୍ତି ମାନେ କଣ କଣ ଜାଣିବାକୁ ଚାହାଁନ୍ତି?
ଅ ଯାହା ବିି ହଉ ଆପଣଙ୍କ ବିଷୟରେ ଯାହାବି ହଉ ମୁଁ ଜାଣିଆକୁ ପସନ୍ଦ କରିବି।
ତ ମୁଁ ରହୁଚୁ ଭୁବନେଶ୍ୱରରେ ତ ମୋର ଏଠି ଏଇ ସାଙ୍ଗେ କେଇ କିଛି ମାସ ହବ ମୋର ପ୍ଲସ୍ ଟୁ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଦେଇଥିଲି ତ ସେଇଟା ସରିଛି ଏବେ ତ ଯୁକ୍ତ ତିନି ପାଇଁ ମୁଁ କାଗଜ ପକେଇଥିଲି ତ ଯୁକ୍ତ ଦୁଇ ଦିନରେ ଆଉ କାଗଜ ଆସିଛି। ତ ମୋର ବାଲେଶ୍ୱରର ଗଡ଼ରେଜର ହେଇଥିଲା ବା। ତ ତାକୁ ମୁଁ ସେ ଜାଗାରେ ସିଟ୍ ଟା ଖାଲି ରଖିଛି। ତ ମୁଁ ଚାହୁଁଛି ମୋର ସେକେଣ୍ଡ ସିଲେକ୍ସନରେ ରାଜଧାନୀ ରାଜଧାନୀରେ ହେଇଯାଉ। ରାଜଧାନୀ କଲେଜରେ ତ ଦେଖିଆ ଭଗବାନ ଭଗବାନଙ୍କ ଇଚ୍ଛା କଣ ଦେଖାଯାଉ ଆଉ।
ତ ଆପଣ ଯୁ-ଯୁ-ଯୁକ୍ତ ଦୁଇ ବିଜ୍ଞାନରେ କେତେ ମାର୍କ ରଖିକି ଉତ୍ତୀର୍ଣ୍ଣ ହେଇଛନ୍ତି।
ମୋର ଯୁକ୍ତ ଦୁଇ ବିଜ୍ଞାନରେ ଅଶୀ ପରସେଣ୍ଟ ଥିଲା।
ଅଶୀ ପ୍ରତିଶତ ମାର୍କ ତ ବହୁତ ଭଲ ମାର୍କ ରଖିଛନ୍ତି ମାନେ ଜଣା ପଡୁଛି ଆପଣ ଦି ବର୍ଷ ଭି ତରେ ପରିଶ୍ରମ କରିଥିବେ।
ଆଚ୍ଛା ଆପଣଙ୍କ ଆପଣ ବିଜ୍ଞାନ କରୁଥିଲେ ନା କଣ କରୁଥିଲେ ନା କଣ କରୁଥିଲେ?
ନାଇ ମୁଁ ତ କଳା ପଢୁଥିଲି।
ଆଚ୍ଛା ଆଚ୍ଛା ଆପଣ କେତେ ରହିଲା?
ମୋର ପଞ୍ଚସ୍ତରୀ।
ବହୁତ ଭଲ ଅଛି କିଛି ଖରାପ ହେଇନି ନମ୍ବର ନାହିଁ।
ହଁ ନିହାତି ଆ ଆପଣଙ୍କର ତ ନିହାତି ପ୍ରାକ୍ଟିକାଲ ବିଷୟ ଥିବ?
ହୁଁ ମୋର ପ୍ରାକ୍ଟିକାଲ ବିଷୟ ଅ ଥିଲା।
ହଁ ତ ମୋର ଗୋଟେ ବି ପ୍ରାକ୍ଟିକାଲ ବିଷୟ ନଥିଲା ମୋର ସବୁ ଲେଖା ବିଷୟ ଥିଲା। ତ ମୁଁ ସବୁ ଭଲସେ ଲେଖା ଲେଖି କରିକି ସେତିକି ମାର୍କ ରଖେଇଛି।
ତ ଆପଣ ମୂର୍ଖାମି କଲେ ଆପଣ ଦେଖିଲେଣି ସେତେବେଳେ କୋଉ କୋଉଟା ପ୍ରାକ୍ଟିକାଲ ଦେଇଛି ପ୍ରାକ୍ଟିକାଲରୁ ବିଷୟ କୋଉଡାକ ଚବିଶି ପ୍ରାକ୍ଟିକାଲ ବିଷୟ ନେଇଥିଲା ଆପଣ କିଛି ମାର୍କ ଓ ସରକାର ଦେଇଥାନ୍ତା ତ ଆପଣ ଦେଖିଲେ ଭାବିବ ଲୋକଙ୍କର
ଆପଣ ଯାହା କହିଲେ ଠିକ୍ କହିଲେ କିନ୍ତୁ ମାନେ ମୁଁ ଗୋଟେ ପ୍ରାକ୍ ପ୍ରାକ୍ଟିକାଲ ବିଷୟ ରଖିଥିଲି ଆ ସେଇଟା ହଉଛି ଶିକ୍ଷା ବିଷୟ। କିନ୍ତୁ ଦେଖିଲା ବେଳକୁ ସେଇଟା ମାନେ ତ ସେଥିରେ ଯୋଉ ଜାଗା ଥାଏ ସେଇଟା ସରିଗଲାଣି ତ ମତେ କଲେଜବାଲା ଦେଇ ପାରିଲେଣି ସେ ବିଷୟଟା। ତ ମୁଁ ସେଇ ବିଷୟ ନେବାକୁ ଅସମର୍ଥ ହେଲି। କିନ୍ତୁ ପଛେ ମୁଁ ବିଷୟ ବଦଲେଇ ପାରିଥା-ପାରିଥାନ୍ତି। କିନ୍ତୁ ମୁଁ ଭୁଲିଗଲି ବଦଳେଇବାକୁ ତ ଏମିତି ହେଇକି ରହିଗଲି ତ ବାଧ୍ୟ ହେଇକି ଯୋଉ ବିଷୟ ଥିଲା ସେଗୁଡାକ ସବୁ ପଢ଼ାପଢ଼ି କରିକି ମୁଁ ପରୀକ୍ଷାଟା ଦେଲି।
ଏ ପ୍ରାକ୍ଟିକାଲ ବିଷୟ କିଛି ଥିଲେ ତମର ମାର୍କ ଆହୁରି କିଛି ପର୍ସେଣ୍ଟ ବଢିପାରି ସେମିତି ଚାହିଁଥିଲେ ବସି ବସି ଦିଟା ଥାନ୍ତା।
ଆ ପ୍ରାକ୍ଟିକାଲ ଥିଲେ ତ ମତେ ମୋ ଉପରେ ଏତିକି ବିଶ୍ଵାସ ଅଛି ମୁଁ ନିହାତି ସେ ଅଶୀ ପ୍ରତିଶତ ଉପରକୁ ବି ରଖିପାରିଥାନ୍ତେ କାରଣ ବିନା ପ୍ରାକ୍ଟିକାଲ୍ ବିଷୟରେ ତ ମୁଁ ପଞ୍ଚସ୍ତରୀ ରଖିପାରୁନି।
ହୁଁ। ଶିଖା ମୁଁ ବି ଅଶୀ ପ୍ରତିଶତ ରଖିନଥାନ୍ତି ମୋ ଦେହ ମଝିରେ ଯୋଉ ଅଧିକ ଖରାପ ହେଇଗଲା। ତସ ମଝିରେ ସେମିତିଆ ଜମା ସ ଝଗଡା ବି ଚାଲିଥିଲା ତ ସେଇ ଇଏ ରେ ରହିକି ମର ଲୁ ମାଲ କମିଗଲେ ନହେଲେ ମୁଁ। ଅଶୀ କଣ ପଚସ୍ତରି ପ୍ରତିଶତ ଉପରୁ ଅ ପଞ୍ଚାଅଶୀ ପ୍ରତିଶତ ଉପରୁ ଆଣନ୍ତି।
ଆଚ୍ଛା ତ ଆପଣଙ୍କୁ କଥାରୁ ଜଣାପଡ଼ୁଛି ଆପଣ ପାଠ ପାଠ ପଢ଼ାରେ କେତେ ଦକ୍ଷଶୀଳ।
ହୁଁ।
ହା ତ ଆଉ କଣ ଅଛି କୁହନ୍ତୁ।
ଆଉ କଣ କହିବି ଏମି ଯିିଏନଥେ ବର୍ଷା ହଉଛି କୁଆଡେ ତ ବାହାରକୁ ବାହାରି ହଉନି। ବାସ ଘରେ ପରି ଘରେ ମଲା ଭଳିଆ ପଡି ରହିବା କଥା ଆଉ।
ହଁ ଯାହାବେଳେ ଠିକ କହିଲେ ବାହାରେ ତ ସକାଳୁ ଗଲା ବର୍ଷା ପକଉଛି ଯେ ମେ ମୁଁ ଭିତରେ ଘର ଭିତରେ ରହିକି ଝରକା ପଟକୁ ଏଇଲେ ଅନେଇ ରହିଆକୁ ପଡୁଛି କେମିତି ବର୍ଷା ହଉଛି।
ଆଛା।
ହୁଁ।
ଆଉ କଣ କୁହନ୍ତୁ। ଆଜି ଦେହ ଭଲ ନଥିଲା ବୋଲି ମୁଁ ଯେ ଖାଇନି ସକାଳୁ ବେସି ଖିଆ ଖିଇ କିଛି କରିନି ଅଧିକ।
ଆପଣ ତାହେଲେ ସକାଳୁ କିଛି ବି ଖାଇନାହାନ୍ତି।
ନା ସକାଳୁ କିଛି କାନ୍ଦିଆ ଭଲ ନାଁଇ ବୋଲି ମୁଁ ସକାଳୁ କିଛି ଖିଆ ପିଆ କରିନି।
ହୁଁ ହୁଁ ତ କାଲି ନିହାତି କିଛି ଏଁ କିଛି ଖାଇଦେବେ ନହେଲେ ଦେହ ଆହୁରି
ମୁଁ ତ କାଲି ତ ଗାଁ କୁ ଯିବାର ଅଛି।
କୁଆଡ଼େ?
କାଲି ତ କେଇ ଗାଁକୁ ଯିବାର ଅଛି ଦେଖିବା କଣହୁଛି ଭଲ ହଉ ତ ମନା କରୁଛି ଦେହ ଭଲ ନାହିଁ ବୋଲି ମନା କରୁଚି ଯିବିନେ ବୋଲି। ଦେଖିବା କଣ ହଉଛି ଗଲୁକଥା ଠାକୁରଙ୍କ ଦୟାରୁ ଭଲୋକ ମେତେ ନ ନିଅନ୍ତୁ।
ଆ ତ ମାନେ ଗାଁ ରେ କଣ କାମ ଅଛି ନା କଣ?
ହଁ ଗାଁ ରେ କାମ ଟିକେ ଅଛି। ମାନେ ମୋ କାମ ନାହିଁ ଘର ଲୋକଙ୍କ କାମ ଅଛି ଘର ଲୋକ କୁ ମତେ ଜବରଦସ୍ତି ନେଇକି ଯାଉଛନ୍ତି। ଯେହେତୁ ମୋର ଇଚ୍ଛା ନାହିଁ ମୁଁ ତ ମନା କରିଛି ଦେଖିଆ ବାବା ତ ବାବା ତଙ୍କ ଯିଦ ଅଛନ୍ତି ତୁ ଯିବୁ ଯିବୁ! ସେଠି ରହିକି କଣ କରିବୁ! ତ ଦେଖିବା କଣ ହଉଛି ଭଗବାନ ଦୟାରୁ ମୁଁ ରହିଯାଏ ଆଉ।
ତ ମୁଁ ତ ଏଇଆ କହିବାକୁ ପସନ୍ଦ କରିବି ଯେ ଆପଣଙ୍କୁର ଦେହ ଯଦି ଭଲ ନାହିଁ ଆଉ ଆପଣଙ୍କୁ ଯିବାକୁ ଇଛା ହଉନି ଆଉ ମୁଖ୍ୟତଃ କଥା ଯଦି ଆପଣ ଏଇଠି ଏତ ଏକେଲା ରହିପାରିବେ ତ ନିହାତି ରହିଯାଆନ୍ତୁ।
ଏକଲା ରହିବାର ମୋରବି ନାହିଁ। ସାଙ୍ଗମାନେ ତ ବହୁତ ଅଛନ୍ତି ଡାକିଲେ କିଏ ଟା ରହିବ ରାତି ଘଟେ ରହିଯିବ।
ହଁ ସେଇ। ତ ଦେଖିକି ଚେଷ୍ଟା କରନ୍ତୁ ଯଦି ଆପଣ ରହିପାରିବେ ତ ରହିଯାଆନ୍ତୁ ଭଲ ହବ ଆପଣଙ୍କ ପାଇଁ ହିଁ।
ହ ଆଜ୍ଞା। ଆଉ କଣ କୁହନ୍ତୁ?
ଆଉ ତ ଏମିତି ସବୁ ଚାଲିଛି ଆଉ।
ଆଚ୍ଛା ଆଏ ରଥଯାତ୍ରା ଆଣି ପୁରୀ ଯିବେ ନା ଯିବେନି!
ରଥଯାତ୍ରା ମତେ ତ ଯିବାକୁ ବହୁତ ଇଚ୍ଛା ଅଛି କିନ୍ତୁ ମୋର- ଅ ବାବା ମାମା ଟିକେ ନେଇକି ଯାଇ ପାରୁନାହାନ୍ତି ଆଉ ମାନେ ମୋ ମାମାଙ୍କୁ- ଟିକେ ଡର ଭୟ ଅଛି କାଳେ ତାଙ୍କ ପିଲା ଛୁଆ କାଳେ କୋଉଠି ହଜି ହୁଜା ଯିବେ କି କଣ ସେଇ ଡର ଭ- କାରଣ ଆପଣ ତ ଜାଣିଛନ୍ତି ନା ରଥଯାତ୍ରାରେ କି ପୁରୀରେ କେତେ ଭିଡ ହୁଏ।
ଅ ଭିଡ଼ ହୋହିଲେ କଣ ହେଲା ଆଜିକା ଡେଟେର ତ- ଫୋନ ଯୁଗ ଅଛି ହଜିଗଲା ତ ଆପ ଆରାମସେ ମିଳିଯିବ ଗୋଟେ ଦ ଗୋଟେ ଦିନ ବି ହଉ। ତ ଫୁଣି ମିଳିଯିବ ନା ସାଙ୍ଗେ ସାଙ୍ଗେ କଣ ଥୋଡି ନା ଛୋଟ ଛୁଆ ହେଇଜାଇଛନ୍ତି ହଜି ଗଲେ ଘରକୁ ଆସିପାରିବେନି।
ନାଁ ଏଇଟା ଏଇଟା ତ ଆପଣ ଠିକ କହିଲେ ପୁରାପୁରି କିନ୍ତୁ ଆମେ ବି କଣ କରି ପାରିବୁ ଜଗାର ଡୋରି ଲାଗିଲେ ସିନା ଆମେ ପୁରୀ ଯାଇପାରିବୁ।
ଛା ଆଚ୍ଛା।
ହଁ ମାନେ ଆମ ଆମ ପାଖରେ ସମୟ ଥାଉ କି ପଇସା ଥାଉ କି ଆମ ପାଖରେ ମାନେ ପୁରା ମାନେ ପୁରା ଜାଣି ପାରୁଥିବ ମାନେ ପୁରା ବୁଦ୍ଧି ସୁୁଦ୍ଧି ଯେ ତେ ଥିଲେ ବି ଆମେ ଯେତେ ପ୍ରୟାସ କଲେ ବି ଯାଇପାରିବାନି ଯଦି ଆମ ଆମକୁ ଜ ଗାର ଡୋରି ଯଦି ନ ଲାଗିବ ଆମେ ବିନା ଜଗାର ଡୋରି ରେ ପୁରୀ ଯାଇପାରିବୁନି ନା।
ଆପଣ ତ ଠିକ କହିଲେ ଏ କଥାରେ ତ ମିଛ ନାହିଁ। ତ ଦେଖନ୍ତୁ ଯଦି ଏ ବର୍ଷ ରଥଯାତ୍ରା ଅଛି ଯଦି ଭଗବାନ ଦୟାରୁ ଆପଣଙ୍କୁ ଦେଖି କିଏ ନେଇଯାଏ ଆପଣଙ୍କ ଘର ଲୋକଙ୍କ ବିନା ଅନୁମତି ଯଦି କି ଆପଣ ଲୁଚେଇ ଛପେଇ ନେଇଯାଏ ପଳେଇଯାଏ ତା ସହିତ।
ନିହାତି ନିହାତି ଯଦି ମତେ ପୁରୀ ଯିବାକୁ ସୁଯୋଗ ମିଳିବ ତ ମୁଁ ତାକୁ ହାତ ହାତ ଛଡା କରିବିନି ଏମିତିରେ ବି ଦେଖିବାକୁ ଗଲେ ମୁଁ ଅ ଉ ମାନେ ଶେଷ ସମୟରେ ପୁରୀ ମୁଁ କେବେ ଯାଇଥିଲି ମୋର ମନେ ନାହିଁ।
ହଁ ତ ଆପଣ ସମୟ ଆଉ ଜଗାଡୋରି ନିଶ୍ଚୟ ଲାଗିବେ ଆପଣ ଯିବେ ଏଇ ବର୍ଷ ଭିତ ତିନ ଥରେ ନା ଥରେ ପୁରୀଯିବେ।
କେତେଥର?
ଥରେ ନା ଥରେ ପୁରୀ ଯିବେ ଆପଣ।
ହଁ ଆପଣଙ୍କ ତୁଣ୍ଡ ସୁତୁଣ୍ଡ ହଉ।
ହୁଁ ହୁଁ।
ତଥାପି ମୁଁ ବୋଧେ ଉଁ ଶେଷ ସମୟ ପୁରୀ ଯାଇଥିଲି ଅଁ ନିହାତି ବୋଧେ ପଢୁଥିଲି ମାନେ ସେତେବେଳେ କରୋନା ସମୟ ବି ଚାଲି ନଥିଲା। କି କରନା ସମୟ ପରେ ପରେ ମୁଁ ଯାଇଥିଲି ପୁରୀ।
ହୁଁ।
ଉଁ ସିଏ ବି ମୁଁ ସିଏ ବି ମୋ ଭଉଣୀ ବାହାଘର ନିମନ୍ତେ ମୁଁ ପୁରା ପରିବାର ସହିତ ଯାଇଥିଲି। ତ ସେଇଟା ଯାହା ଯାଇଥିଲି ତାପରେ ଆଉ କେବେ ଯାଇନି।
ଓ ଆଚ୍ଛା ଆଚ୍ଛା।
ହଁ ହଁ।
ହଉ ହଉ ଦେଖିକି ଯିବି ଆଉ।
ହୁଁ ଆଉ ଆପଣ କେତେଥର ପୁରୀ ଯାଇଛନ୍ତି?
ମୁଁ ତ ଏଇ ବର୍ଷ ତିନ ରୁ ଚାର୍ଥ ଯାଇ ସାରିଲିଣି।
ଆରେ ବା ତିନି ରରୁ ଚାରି ଥର ଯାଇଛନ୍ତି ଆପଣ କେତେ ମାନେ ସୌଭାଗ୍ୟବାନ ଭାବି ପାରୁଥିବେ।
ସକ କଣ ଭଗବାନଙ୍କ ଡୋ ରି ଲାଗୁଛି ମୁଁ ଯାଉଛି। ଜ ଯଦି ଜଗା ମୋତେ ଡୋରି ଲଗେଇ ଚାଲିଛନ୍ତି ମୁଁ ତାଙ୍କୁ କେହି ମନା କରି ଚାଲିବି। ତ ଦେଖିଆ କଁ ଯଦି ତ ସମୟ ତ ଏବେ ହେଇଗଲାଣି
ହଁ ହଁ ନିହାତି ଆମେ ପଛେ କଥା ହବା।
ହଁ।
ହୁଁ।